ହ୍ୟାଲୋ।
ହୁଁ। କଣ କରୁଛୁ?
ଆଉ ଏଇଠି ବସିଛି। ଆଉ କଣ କରିବି କାମ ସଇଲା ଏ ଧୂପ ଅ ଧୋଇ କାମ ସଇଲା ଘର ଦ୍ୱାର ପୋଛି ପୋଛାଇକି ଆଉ ରୋଷେଇ ଘର ପୋଛିନି ପୋଛି କିିନା ବାସନ ଯାକ ଥିଲା ଖାଇଥିଲି ମାଜି ନଥିଲି ଆଜି। ଭଲ ଲାଗିଲାନ ଦେହଟା ଟିକେ ଶୋଇ ପଡିଥିନି। ଆଉ ଉଠିକି ଏଇ ଗୋଡ ହାତ ଧୋଇ ଧୋଇଆକି ଲୁଗା ପାଲଟିକି ରୋଷେଇ କରି କରୁଚି ଆଉ
ଆଉ ବର୍ଷା ହେଇଥିଲା ନା ଆଜି?
ହଁ ଆଜି ପୁରା ପ୍ରବଳ ବର୍ଷା। ଆଜି କାଇଁ ବେଶୀ ଘଡଘଡି ମାରିନାହିଁ। କିନ୍ତୁ ଆସିଲା ତ ଟିକେ ଟିକେ ଡାକୁଥିଲା ତାପରେ ଜୋରରେ ବର୍ଷା ହେଲା।
ବର୍ଷା ଦିବର ତାହେଲେ।
ହୁଁ ବର୍ଷ ଆଉ ସେଆଡେ ଆଉ କଣ ବ ଫସା ଫର୍ଷା ହେଇଛି ନା?
ହଁ ବର୍ଷା।
ହଁ।
ହଁ।
ଓହୋ ଛାଡ଼ିଦା ହେବ ଓଷା।
ହଁ ଛାଡ଼ିଛି ଠୋପ ଠୋପ ପଉଛି ପୁଣି ଛାଡ଼ିଯାଉଛି ପୁଣି ଠୋ ଠୋ ପକଉଛି।
ଓ ହଉ ସନ୍ଧ୍ୟାବେଳେ କହୁଥିଲୁ ଯେ ସେ ପାଖ ମନ୍ଦିରକୁ ଯିବା ପାଇଁ ଆଳତି ଇଏ ଗଲୁ ନା?
ନା ଆଜି ବର୍ଷା ହଉଛି ବୋଲି ଯାଇନୁ ବର୍ଷା ହେଇଛି କୁଆଡେ ଯିବୁ ପୁଣି? ଆଇଲା ବେଳକୁ ଓଦା ହେବକୁ ବର୍ଷା ଯଦି ହେଲା ପୁଣି ସେଇଥିପାଇଁ ଯାଇନୁ ଆଜି।
ଓହୋ ସେଇଠି ଠାକୁରଙ୍କୁ ଜୁଆର ହେଇ ପଡିବୁ ଆଉ
ହଁ।
ଆଜି କ୍ଲାସ ଥିଲା ନା?
ହୁଁ ନା ଆଜି କ୍ଲାସ୍ ନାହିଁ ନା ସସ୍ପେଣ୍ଡ ହେଇଯାଇଛି ଏକ ଦୁଇ ଆଡ଼କୁ ହେବ ଏଇ କଣ ଆଉ?
ଆହା। କଣ କରୁଛ ସେ ଦିନ ମତେ ତାନେ ଦିନ ମାନେ କଣ କରୁଥୁଲୁ।
ଏଇ ବସି ଖାଇପି ମୋବାଇଲ ଟେ ଦେଖୁଥୁନି ତାପରେ। ଶୋଇଥିଲି।
ଓହୋ ସୋ ପାଠ।
ପାଠ ସଖାଳୁ ଟିକେ ପଢଥିଲି ଆଉ।
ଅ ହଁ ହଉ ପରୀକ୍ଷା ସଇଲାଣି ତ ଏଥର ଟିକେ। ଦେଖି ଦି ଦିନି ଖଣ୍ଡେ ଦି ଚାରି ଦିନି ଖଣ୍ଡେ ବସି ପଡ଼ିବୁ ତାପରେ ଏଟା ପାଠ ପଢ଼ିବୁ ଆଉ।
ହଁ ଆଉ କଣ ଖାଇଥୁଲୁ ଆଜି?
ମୁଁ ଆଜି କଣ ଖାଇଥିଲି କି ମୁଁ ଆଜି କରିଥିଲି। ଭାତ କରିଥିଲି ଆତ ହଉଛି ଶନିବାରେ। ଆଉ ମସୁର ଆଳୁ ବାଇଗଣ ମିଶେଇକି ଡାଲି କରିଥିନି। ଆଉ ଝୁଡ଼ଙ୍ଗ। ବାଇଗଣ ଆଳୁ ପକେଇକି ଭାଜି ଦେଇଥିନି। ଭାଜି ଦେଇଥିନି ଆଉ ବାଡ଼ିରୁ ଆମ୍ବ ଯାଇ ଗୋଟେ ଦିଟା ଖସିଥିଲା। ସେ ଆମ୍ବକୁ ଟିକେ ଦରଦର ପାଚିନି ଅବଶ୍ୟ କଲିମି ଆମ୍ବଟା ଅଳ୍ପ ପାଚଚି। ତାକୁ ଟିଏ। କାଟି ଦେଇକିନା ଲୁଣ ଲଙ୍କା ଦେଇକି ଛେଚି ଦେଇଥିନି। ହଁ ଭାରି ବଢ଼ିଆ ଲାଗୁଥିଲା ହଁ ଲୁଣ ଲଙ୍କା ରସୁଣ ପିଆଜ। ଦେଇକି ଛେଚି ଦେଇଥିନି। ଟି ଖଟା ଖଟା ଲାଗୁଥୁ ବେଶୀ ତ ଆମ କଲିମି ଆମ୍ବଟା ଖଟା ନାହିଁ ତଥାପି ଅଳ୍ପ ଲାଗୁଥୁଲା।
ହ
ଆଉ ତା ସାଗରେ ସାଲାଟ କରିଦେଲି କାକୁଡ଼ି ପିଆଜ। ଲେମ୍ବୁ ଲଙ୍କା ଗାଜର ପକେଇକି ଟିକେ ସାଲାଟ କରିଦେନି। ଆ ଦହି ପକେଇ ଥଣ୍ଡା ପାଗ ଥିଲା ବୋଲି ଦହି ପକେଇଲିନି। ଆଉ ବଢି ତା ସାଙ୍ଗରେ ଚୁରି ଦେଇଥିନି। ଆଉ ତୋ ବାପା ଆସିଲେ ଦୋକାନରୁ ଦିଟା ବଳକୁ ଖାଇଲୁ ତୋ ବା ଆଉ ଆଉ ତମର ଆଜି କଣ ହେଇଥିଲା।
ଆମର ଉଁ ଭାତ ଡାଲି।
ତ ଟାଲ।
ଆଉ ଉଁ ସେ ଡାଲମା ଖଟା ପାମ୍ପଡ଼ ଉ।
ଆ ପାମ୍ପଡ ଅ ଅ ଓ ଆଜି ଶନିବାର ବୋଲି।
ହଁଁ।
କି ପାମ୍ପଡ଼ ବଡ଼ ପାମ୍ପଡ଼ ନା ଛୋଟ ପାମ୍ପଡ଼।
ଏଇ
ଓହୋ ଆଜି ଶନିବାରେ ମୁଁ ବା ଯାଇଥିଲି ଶନି ମନ୍ଦିର। ଏ ପାଖରେ ଯେଉ ନାହିଁ ଶନି ମନ୍ଦିର।
ହଁ।
ସେ ସେଇଠି ଶନି ମନ୍ଦିର ଯାଇଥିଲି ଆଜି ଆଉ। ଶନି ମନ୍ଦିରରେ ଇଏ କରି ପୁ ପୂଜା କରିକି। ଆଉ ସେଠି ନାହାନ୍ତି କି ଉଁ ମହାବୀରି। ବଜରଙ୍ଗୀ। ସେଠିକି ବି ଯାଇଥିନି ଯାଇକି ପୂଜା କରିକି ଆସିନି ଆଉ। ଭଲ ଲାଗିଲା। ମନ୍ଦିର ଟିକେ ଗନେ ଟିକେ ଭଲ ଲାଗେ। ସେଇଥିପାଇଁ ତୋତେ କହେ ପାଖରେ ତ ସନ୍ଧ୍ୟାବେଳେ ଟିକେ ଯିବୁ ଆଳତୀ ସମୟରେ ସକାଳୁ ଟିକେ ଯିବୁ।
ନା ମୁଁ ଏଇ ସ ଏଠା ବଢଆ ଯାଏ ଯେ ଏ ଯୋ ଆଜି ବର୍ଷା ହଉଥିଲା ନା ସେଇଥିପାଇଁ ଯାଇନଥିଲି ଆଉ।
ଓହୋ ଆଉ ସନ୍ଧ୍ୟାବେଳେ କଣ ଖାଇଲୁଣି ନା?
ନାଁ ଏ ସନ୍ଧ୍ୟାବେଳେ ମୁଢ଼ି ଫୁଡ଼ି ଦିଟା ଖାଇବି ଆଉ।
ଓ ହୋ ମୁଢ଼ି ମିକ୍ସଚର
ହଁ ମୁଁ ଟିକି ବିଶରେ ପିଆଜ ଦିଆ ଦିଟା ଖାଇବୁ।
ହଁ ଆଜି ପାଗ ଦେଇଛି ଆଉ ଓହ ସାଙ୍ଗ ମିଶିକି ସବୁ ଖାଇବ।
ହ
ଆଉ ସାଙ୍ଗମାନେ ସବୁ ଆସୁଚ ଆ ପରୀକ୍ଷା ସଇଲେ ତ ପଳେଇଲେଣି କି।
ନା ଯାଇନାହାନ୍ତି ଯିବେ ଆ କାଲି ପହର୍ଦିନ ଆଡ଼କୁ ସବୁ ପଳେଇବେ।
ଅ ଅ ତୁ ବି ପଳେଇ ଆସିବୁ।
ହଁ
ହଉ ସାଙ୍ଗମାନେ ଏଇନା ଦି ଦିନ ବସିକି ଏଞ୍ଜୟେ କର ଆଉ। ତାପରେ ଆସିବ ଦି ଚାରି ଦିନ ଘରେ ରହିକି ଫେରି ଯିବ ଆଉ।
ହଁ
ଏଇଟା ଥରେ ହଷ୍ଟେଲ ଫଷ୍ଟେଲଇ ବୁଝି ବୁଝେଇକି ଆସିବୁ ଆଉ।
ହଉ
ଆଉ
ଆଉ
ଆସନେ ଯିବା ଆଉ ଏଥର ଆସିଲେ ଯିବା ପୁରୀ ଆଉ।
ପୁରୀ ଏଇନା ତ ରଥଯାତ୍ରା ଟାଇମ୍ ଭିଡ଼ ଥିବ।
ହଁ କାଲି ହଉଛି ବା ର ରବିବାର ବା ଆଉ ରବିବାର କାଲି ତ ପହର ଦିନ ସୋମବାର ହେଉଛି ସ୍ନାନ ପୂର୍ଣ୍ଣିମା। ଚାଲିବୁ ନା ହଁ ମନ୍ଦିର ଏଇନା ଭିଡ ରହୁ ସ୍ନାନ ପୂର୍ଣ୍ଣିମା ଟିକେ ଯିବା ଦେ ଦର୍ଶନ ସେଇଠୁ ବାହାରୁ ଦେଖିବା ଠାକୁରଙ୍କୁ ସ୍ନାନ କରିବେ। ଟ୍ରେନରେ ପଳେଇବା।
ତୁ ଗଲେ କିଛି ନାହିଁ ବର୍ଷା ବସ୍ ଏ ଯୋଉ ର ରହିବା ପାଇଁ ଜାଗା ନଥିବ ଏଇନା ସବୁ ହୋଟେଲ ଫୋଟେଲ୍ ବନ୍ଦ ଥିବ।
କାଲି ସ୍ନାନ ପୂର୍ଣ୍ଣିମା ଯିବା ଖାଲି ସ୍ନାନ ଠାକୁର ଦେଖିବେ ଦେଖି ସାରିକି ପଳେଇ ଆସିବା।
ଓହୋ।
ଜାଣିଲୁ କା ଆସିନେ ତୁ ଆଜି ତୁ କାଲିକି ପଳେଇ ଆସିବୁ। ବସ୍ ରେ ତୁ ଆସିଲେ ଘରକୁ କାଲି ପହରଦିନ ସକାଳୁ ଟ୍ରେନରେ ପଳେଇବା।
ଟ୍ରେନରେ ସଖାଳୁ ପଳେଇବା ପୁରୀ ଯାଇକି ଖାଲି ଦେଖିଦେଇକି ଆସିବା ଆଉ। ଯଦି ସେଠି ବି ଦେଖିବା ଯଦି ନ ଯାଇପାରିବା। ଆ ନୂଆପଡ଼ା ତ ସିଏ ବି ଜଗନ୍ନାଥ ମନ୍ଦିର ନହେନେ ସେଠିକି ଯିବା ଆଉ।
ହଉ।
ହଉ ଆସେ ଦେଖିବା କୋଉଠି ଯିବା ଆଉ। ଠାକୁରଙ୍କର ଦେଖିବା ଡୋରି ଲାଗୁଚି ନା ଆଉ।
ଆ କଣ କି ରହି ହିବାକୁ ହେଲେ ଏଇନା ଭିଡ଼ ସବୁ ହୋଟେଲ୍ ଫୋଟେଲ୍ରେ ଲୋକ ରହୁଥିବେ।
ହୁଁ ଆଉ ହୋଟେଲରେ ଏଇନା ସବୁ ଆଗତୁରା ସେ ବୁକିଂ କରିଥିବେ ନା ଆଉ।
ହଁ ଲୋକ ସବୁ ଭିଡ଼ରେ।
ଯାଇ ହବନାଇଁ।
ଯେ ରହିହବନି। ହଁ ଭିଡ଼ ବି ପ୍ରବଳ ଦର୍ଶନ ବି ଭଲରେ କରିହେବନି।
ହୁଁ। ଆଉ ଆଉ ଆସିଲେ ଯେଉଁ ମାଉସୀ। ତୋ ମାଉସୀ ଝିଅର ଯଦି ବାହାଘର ଫାହାଘର ହବ ଯିବା ଆଉ। ରିଆଡେ ଏଇ ଦିନ ଏଇ ଦିନ ଦେଖିବାକୁ ଆସିବେ ମାଉସୀ ଝିଅକୁ। କାଲି କି।
ଏ ଯିବୁୁ ତୁ ଦେଖିବାକୁ।
ଦେଖିବାକୁ। ହଁ ଦେଖିବାକୁ ଆସିନେ ମାଉସୀ କହେ ଯଦି ଯାହାହେଲେ ଯିବାକୁ ପଡ଼ିବ ଟିକେ। ପିଲା ଘର କାଲି ଦେଖିବାକୁ ଆସିବେ।
ଆଉ କଣ କଣ କରିବେ କରିବେ କାଲି ତାଙ୍କର?
ହଁ ତାଙ୍କର ଦେଖିଆ ପିଲା ହାର କିଏ ଯଦି ଆଇଁଷ ଖାଇବେ ଆଇଁଷ କରିବେ କି କଣ ଆଉ ଯିଏ ସାଧା ଖାଇବେ ସାଧା। କରିବେ।
ଆଉ ଯିଏ ଆଇଁଷ ଖାଇବ ଯାହେଲେ ତାନାଇଁ‌ ମଟନ୍ ମାଛବାଛ କରିବେ ନା ନାହିଁ। ଆଉ ଯିଏ ସାଧା ଖାଇବ ତା ନାଗି ପନିର, ଛତୁ କଁ କରିବେ। ଆଜିକାଲି ତ ସେଟା ଗୋଟେ ଇଏ ଆଉ।
କଁ କରିବା ହୁଁ ଆ ନକଲେ ରାହା ନାହିଁ ବନ୍ଧୁ ଆସିବେ। ଫାଷ୍ଟ ଥର ଦେଖିବାକୁ ଆସିବେ ଆଉ ତୁ ତ କାଲି ଆସିବୁ ଉଁ ଚାରିଟା ବେଳକୁ ଆମେ ସଖାଳୁ‌ ଯାଇକି ମାଉସୀ ଘରକୁ ଦେଖିଦେଇକି ପଳେଇ ଆସିମୁ ଆଉ। ମାମୁନିକୁ ଯୋଉ ଦେଖିବାକୁ ଆସିବେ ଆଉ। ତୁ ଖାଇକି ଖୁଆଇକି ଉପର ବଳା ବସରେ ଆସିବୁ? ହଁ। ତୋ ବାପାଙ୍କର ମୋର ଦେଖିବା ଗଲା ପରେ ଜଣାହେବ କଣ ହେଲା କନ୍ ନାହିଁ।
ହଁ।
ତୁ କିନ୍ତୁ ପା ପାଠ ପଢ଼ିବୁ ମନ ଦେଇକି ବାପ ଦେଖେ।
ହଁ।
ସାଙ୍ଗସାଥିଙ୍କ ସାଙ୍ଗରେ ଆଜିକାଲି ଯେମିତି ଯୁଗ ସାଙ୍ଗସାଥିୀଙ୍କ ଭଲରେ ଇଏ ହଉ କାହା ସାଙ୍ଗରେ କଳି କଜିଆ କରିବୁନି କିଛି କରିବନି ସମସ୍ତେ ସାଙ୍ଗସାଥି ହେଇକିନା ଖେଳିବ ବସିବ, ଖାଇବ, ଖେଳିବ ପାଠ ପଢ଼ିବା ସାଙ୍ଗ ହେଇକି।
ହଁ। କାଲି ତମେ ସଂଧ୍ୟାବେଳେ ପଳେଇ ଆସିବ ତାହେଲେ?
ହଁ ଆମେ କାଲି ତ ହଁ ଆମେ ସନ୍ଧ୍ୟାରୁ ସିଏ ଯାହା ହେଲେ ବି ବାରଟା ବେଳକୁ ଆସିବେ ନେ କି ଦେଖିବାକୁ। ଦେଖିକି ବାରଟା କି ଗୋଟେ ଭିତରେ ଦେଖିବାକୁ ଆସିବେ। ଆସିଲା ମାନେ ଆଉ ବାଟ ଆସିନି ତାପରେ ସେ ଦେଖାଦୁଖି କରିନେ ଆମେ ପଳେଇ ଆସିବୁ ନା ଆଉ। ନ ନହେନେ ଆଉ ହବ କି ଦେଖା ଦୁଖି ନକନେ।
ହଉ ତାହେଲେ ଆଉ।
ହେନାନି ଆଉ। ହଉ।
ହଉ ତାହେଲେ ଯାଇକି ଆସିବୁ ମୁଁ ତ କାଲି ଯିବି ଆଉ। ରହୁଛି।
ହଁ।
ହଉ।
ହଉ ରହ ରହ।